ହ୍ୟାଲୋ।
ହୁଁ କୁହ?
ହଁ।
ଶୁଭୁଚି।
ହଁ ହଁ ସୁବୁଛି।
ହୁଁ।
କଣ କରୁଛ?
ଏଇଠି ଶୋଇ ଛାତରେ ଥିଲି ଆସିକି ଏଇଠି ଘରେ ଶୋଇଛି ଆଉ ଖରା ହଉଥିଲା ତ।
ଉଁ ହୁଁ ହୁଁ। ଆଉ କଣ ଦି ପରେ ଖାଇବ ନା ଆଉ ଖାଇବନି।
ଦି ମୋର କୁଆଡେ ବୁଲାବୁଲି ହବ ବୁଲିକ କଣ ଟିକି ଖିଆ ହବ ଆଉ ଗୁପଚୁ ଫୁପଚୁ କି କଣ।
ଉଁ ହୁଁ। ଆଉ ଟିକେ ବୁଲାବୁଲି କରିବ ଭଲ ଲାଗିବ।
ହଁ ମଁ ରଜ କୁ ବୁଲି ବାନି ଆଉ କଣ କରିବା।
ପୁଅ ପିଲା ତ ଚାରିଆଡେ ବୁଲନ୍ତି। ମୁଁ କହିଲି ପୁଅ ପିଲା ତ ଚାରିଆରେ ବୁଲନ୍ତି ତମେ ଏ ଯାଏଁ ଶୋଇଛ।
ଶୋଇଛି ମାନେ ଖରା ହେଉଛି ଜୋରେ। ଆଗରୁ ଆମେ ଯାଉଥିଲୁ ଦୂର ବାଟ ବୁଲାବୁଲି କରି ତାପରେ ଏବେ ତ ସାଙ୍ଗସାଥି ଯେମିତି କେହି ପାଖରେ ନାହାନ୍ ଉ ସମସ୍ତେ କିଏ ଜବ୍ କରୁଛନ୍ତି କିଏ ଏମତି ପାଠ ପଢୁଛି କମ୍ପିଟେଟିଭ୍ ହବା ନଉଛି। ଆଉ ଗାଁ ରେ କେହି ପ୍ରାୟ ନାହାନ୍ତି।
ତାହେଲେ ତମକୁ ତ ଏକୁଟିଆ ଲାଗୁଥିବ।
ହଁ ଏକୁଟିଆ ସେଥିପାଇଁ ମାମୁ ଘରକୁ ପଳେଇ ଆସିଛି ପା ମାମୁ ଘରେ ପିଲାପିଲି ତିନି ଚାରି ଜଣ ଅଛନ୍ତି।
ହୁଁ ତାଙ୍କ ସହିତ ଏଞ୍ଜୟ କରୁଥିବ।
ହୁଁ।
ତେ ସାଙ୍ଗ ତେ ଭାଇ ମାନଙ୍କ ସହିତ ଟିକେ ବୁଲାବୁଲି କରନ୍ତ ତମେ ତ ଘର ରୁମ ରେ ଶୋଇଛ।
ବୁଲା ବୁଲି ଯେ ଏଇ ଖରା ହଉଛି ନା। ଖରାରେ ଏତେ ଖରା ଘରେ ଏଠି ସବୁ ବସିଛନ୍ତି।
ପରେ ଉଁ ମାନେ ଖରାପ ଲାଗିବ ଦେହରା।
କଣ ମର୍ଣ୍ଣି ୱାର୍କ କରିବି ନା କଣ କହୁଛ?
ହଁ ଘର ପିଲାମାନଙ୍କ ସ ସହିତ ଟିକେ ମଜାମସ୍ତି ଖେଳ କର ଭଲ ଲାଗିବ।
ହଁମ କରିବାନି ଆଉ କଣ କିଏ କରିବ।
ଆରେ ଯେତେ ଶୋଇବ ସେତେ ଦେହ ଖରାପ ହବ।
ଆଜିକାଲି ଶଇ କି ଖାଲି ମୋବାଇଲ ଦେଖୁଛନ୍ତି ସମସ୍ତେ ଆଉ କିଏ ଲୁ ଚି କହିଲା ମୋବାଇଲରେ ସମସ୍ତେ ଦେଖୁଛନ୍ତି। ଆଉ ତମର ଫଟୋ ଉଠା ପ୍ରୋଗ୍ରାମ କେତେବେଳେ ଚାଲିବ।
ଏବେ କରିବି।
ଉ ଶାଢ଼ୀ ନା ଡ୍ରେସ୍ ଶାଢ଼ୀ ନା ଡ୍ରେସ୍।
ସାରି।
ଶାଢ଼ୀ ତଳେ ଧରିକି ମାନେ ଆଦରି କି ଯାଇଚ ନା କଣ।
କଣ?
ଶାଢ଼ି ଗାଁରେ ଧରିକି ଆଇଚ।
ନାଇଁ ଦିଦି କହିଲେ ଏଠି ଉଠେଇବା ତ କହିଲେ ହଉ ଚାଲ ଉଠେଇବା ଟିକେ ଆଉ।
ତମ ପାଖରେ ତମ ନିଜ ଦିଦି ଅଛନ୍ତି ନା କୋଉ ଦିଦି କଥା କହୁଛ?
ମୋ ବଡ ଦିଦି।
ତୁମ ନିଜ ଦିଦି ସିଏ ବା ହଷ୍ଟେଲରେ ଥିଲେ।
ହଁ ସେ ହିଁ ହଷ୍ଟେଲରେ ଅଛନ୍ତି ନା ମୁଁ ବି ତାଙ୍କ ପାଖରେ ଅଛି।
ମାନେ ଦିଇ ଜଣା ଯାକ ଗୋଟେଠି ଅଛ।
ନାଇଁଁ ନାଇଁ ଅଲଗା।
କଣ ସିଏ ବି ହଷ୍ଟେଲ ଅଛି ତମେ ବି ହଷ୍ଟେଲ ଅଛ ଅଲଗା
ନାଇଁ ନାଇଁ ଆରେ ଏକାଠେ ଅଛୁ।
ହୁଁ।
ଏକାଠୁ ଅଛୁ ଖାଉଛି ସାଙ୍ଗ ହେଇ ଆଉ କଣ?
ଏକାଠି ଅଛ ଖାଉଛ ସାଙ୍ଗ ହେଇ କିନ୍ତୁ ଗୋଟେ ହଷ୍ଟେଲରେ ନାହ ନା କଣ କହୁଛ।
ହଁ ଗୋଟେ ହଷ୍ଟେଲ ରେ।
ଗୋଟେ ହଷ୍ଟେଲ ରେ? ଓ ହଉ ଆଉ ତମ ଭାଇ ଫୋନ କରିଥିଲେ?
ସକାଳେ ଫୋନ କରିଥିଲେ ଉଠେଇଲାନି।
ସେ ବୁଲାବୁଲି କରୁଥିବ ନାଇଁକି।
ହଁ ସେ ବୁଲାବୁଲି କରୁଛି ଗାଁଟା ତ ସାରା ବୁଲାବୁଲି କରିଛି ମୁଁ କହିଲିି ଆଉ ମେସେଜ କରିଥିଲି ଯେ କୋଉଠି ଅଛୁ ସେ କହିଲା ଆଉ ବଜାରରେ ଆସିଛି ଆଉ।
ହୁଁ।
ମୁଁ କହିଲି ହଉ।
ଓ ହଉ ହଉ ଆଉ ତମେ କଣ ରୋଷେଇ ରେ କଣ ଜାଣିଛ ନା ଜାଣିନ?
ରୋଷେଇ ମତେ କିଛି ଜଣା ନାହିଁ।
ରୋଷେଇ କିଛି ଜଣା ନାହିଁ।
ସେମିତି ରୋଷେଇ ଯେତେବେଳେ ଭୋକ ଲାଗିବ ସେମତି ଖାଇଦଉଛି ହେତେ ବି ଜଣା ନାହିଁ।
ତଥାପି କଉଟା କଣ ଖାଇବାକୁ ଫ୍ରେବରାଇଟ ଲାଗେ।
ମତେ ପାସ୍ତା କରିବା ଖାଇବା ଭଲ ଲାଗେ।
ଖାଇବା ପାଇଁ କୋଉଟା ଭଲ ଲାଗେ?
ମତେ ଖାଇବାକୁ ବିରିୟାନୀ ଭଲ ଲାଗେ।
ବିରିୟାନୀ।
ହୁଁ ନା ସାଙ୍ଗସାଥି ଭୁଜି କଲା ଟାଇମ୍‌ରେ ସାଙ୍ଗ ହିଁ ସେତି କରନ୍ତି। ମୁଁ କରେନି ମୁଁ ଖାଲି ଦେଖିକି କେମିତି କଣ କରନ୍ତି। ତମକୁ କଣ ବିର୍ ତମକୁ କଣ ଭଲ ଲାଗେ?
ମୋର ଚିକେନ୍।
ଚିକେନ ତ ସବୁଦିନ ଖାହଉଛି ଅଲଗା କଣ?
ଅଲଗା କଣ ଅଲଗା ସେମିତି କିଛି ମୋର ପସନ୍ଦ ନୁହଁ ଚିକେନ ଖାଲି ଫେବରାଇଟ।
ହୁଁ ହୁଁ।
ଆଉ କିଛିିବି ନନଭେଜ୍ ଖାଉନୁ ନା ମାଛ ତ ଖାଉନୁ ମ ମଟନ ତ ଖାଏନି ପସନ୍ଦ ନୁହଁ।
ଛୋଟବେଳୁ ଖାଏନା ନା କଣ?
ଛୋଟ ବୋଳୁ ଖାଏନି ମୁଁ।
ଆଉ ଖାଲି ଛତୁ ଖାଅ ।
ଛତୁ ହୁଁ ଛତ କୁ ଚିକେନ।
ହୁଁ ହୁଁ ସେଇ ଟାଇମରେ ତମ ଘରେ ଘରେ ପୁରା ଛତୁ ହେଇଥିବ।
ହୁଁ ସେଇ ଟାଇମ ରେ ଦୁନିଆ ଛତୁ ଯେତେବେଳେ ଛତୁ ଉଠିବ ଆଉ। ମାନେ ଦଶ ଦିନେ ପନ୍ଦର ଦିନ ଖାଲି ଛତୁ ଘରେ ଡେଲି। କୋଉଦିନ ବନ୍ଦ ନାହିଁ।
ଭଲ। ଖାସେ ଆମ ଗାଁରେ ବି ମାନେ ମୁଣ୍ଡିଆ ଖାଆନ୍ତ ବି ମୁଁ ବି ଛତୁ ସବୁଦିନ ଖାଆନ୍ତି।
ତମର ଗାଁ ପଟେ ମୁଣ୍ଡିଆ ନାଇଁ କି ହେଇଛି ଭଟ୍ଟାରିକା ପାହାଡକୁ ଯିବ।
ଆମେ କିଣିକି ଆଣିଛୁ ନାଉ ସିଆଡେ କେ ଜଙ୍ଗଲରେ ଯାଉଛୁ।
ହୁଁ।
ଆଉ ଯୋଉ ଏଇଟା କଣ ଅଣ୍ଡା ଭଳିଆ ଛତୁ ସେଇଟା ହୁଏ ତମେ ଖୋଜିଯାଅ ନା।
କୋରିଆ ଛତୁ।
ଆମେ ସାଙ୍ଗ ସାଥି ମେଳ ହେଲେ ଯାଉ କେତବେଳେ କେମିତି ସେମିତି ସବୁବେଳେ ନାହିଁ। ସନ୍ ଡେ ହେଲେ ଆମେ ସ୍କୁଲ୍ କାମରେ ଯାଉଥିଲୁ।
ହୁଁ।
ହଁ ପତ୍ର ତଳେ ସେଇଟା ଫୁଟିଥିବ। ଶାଳୁଆପତ୍ର ତା ତଳେ ସେଟା ଫୁଟି ଥି ଫୁଟି ଥିବ ଆଉ ଖୋଜିଲାବେଳେ ବହୁତ କଷ୍ଟ। କଷ୍ଟ ଲାଗେ ଖୋଜିବା ପାଇଁ ଛୋଟିଆ ଛୋଟିଆ ହେଇଥିବ।
ଖାଇବାକୁ କେମିତି ଲାଗିବ?
ଖାଇବାକୁ ବଢିଆ ଲାଗିବ ତେଲ ଟିକେ ଦେଇକି ଭାଜିଥିବାରୁ କଡକଡ କରିଥିବ। ମସ୍ତ ଲାଗିବ ଖାଇବାପାଇଁ।
ହୁଁ ହୁଁ ହୁଁ।
କିଲୋ ସିଆଡେ ସାତଶହ ଆଠଶହ ରହୁଛି ଗାଁରେ।
କଣ କହିଲ?
କିଲୋ ସେଇଟା ସାତଶହ ଆଠଶହ ରହୁଛି ବାହାରେ। ହ ମିଳିଲା ସେ କଷ୍ଟ ବାହାରେ। ହୁଁ ବହୁତ ରେୟାର ନା କମ ମିଳେ ସେଇଟା।
ହୁଁ।
ହଁ ଅଲଗା ଛତୁ ଢେର ଫୁଟେ ଆଉ ହେଇ ଛତୁଟା ବହୁତ କମ୍ ଫୁଟେ ସେଇଟା। ତମେ ଆଉ ଖାଇନ ନାଇ କି?
ନା ଏଇରା ଖାଇନି।
ଆଉ କୋଉ କୋଉ ଛତୁ ଖାଇଚ?
ମୁଁ ଖାଇଛି ନାଡଛତୁ, ବାଲି ଛତୁ ଆଉ ଆଉ ପାଳରେ ଯୋଉ ଛତୁ ହୁଏ ମ ହେଇ ଛତୁ।
ଆ ଆ ଯୋଉ ଦୋକାନର ବଟମ ଛତୁ ସେଇଟା ହଉଛି।
ହଁଁ ଏଇଟା ବଟମ ଛତୁ ବି ଖାଇଛି ତ ଦିଦି ଧରିକି ଆସନ୍ତି।
କୋଉଠି ସୁନୁସୁନିଆ ଛତୁ ଗୋଟେ ଗୋଟେ ଥାଏ ସରୁ ସରୁ ସେଇଟା ଆ ଛାଣିକି ଖାଆନ୍ତି ପକଡ଼ା ହଁ ମୁଁ ଏବେ ଖାଇଚି ରିସେଣ୍ଟ ମତେ ପସନ୍ଦ ନୁହେଁ ସେଇଟା।
ମତେ ବହୁତୁ ପସନ୍ଦ ଲାଗେ ସବୁଠୁ ସାଙ୍ଗ ମୁଁ ହେଇ ଶାଗ ହିଁ ଖାଏ।
ହୁଁ।
ତାହେଲେ ଗଲେ ସାଥି ହେଇକି ମିଶିକି ଦିଇ ଜଣ ଯାକ ଯିବ ହଷ୍ଟେଲ ନା କି?
ହଁ। କିନ୍ତୁ ମତେ ଭୁ ଭୁ ଭଲ ଲାଗୁନି ଟିକେ ଗାଁ ଗୋଠୁ ବୁଲା ବୁଲି ଟିକେ କରିନ୍ତେ ଭଲ ଲାଗିବ।
ରଜକୁ ଝିଅପିଲା ଗାଁ ରେ ରହିଲେ ଭଲ ନା ଆଉ।
ଠିକ୍ ଟାଇମି ରେ ଏଗ୍ଜାମ୍ ହଉଚି। ବାହାରେ ଘରକୁ ପଳେଇ ଆଇଲି କଣ କହିଲ?
ଚବିଶିରେ ଏଗ୍ଜାମ୍?
ହଁ ଚବିଶିରେ ଆଉ ଗୋଟେ ତିରିଶିରେ।
ହଁ। ତାପରେ, ତାପରେ ଏବେ ନାଇଁ ଆଉ?
ଆଉ ନାହିଁ ମୁଁ ଟିକେ ଫ୍ରୀରେ ବୁଲିବି।
ଅ। ଗାଁକୁ ଯାଇକି ବୁଲିବ ନାକି?
ହଁ ଆଉ ଘରେ ଆଉ କଣ କରିବି। ଏ ପା ପଢାପଢି ହେଲା ଟାଇମିରେ ଆଉ କାହାକୁ ଅନାଏନି ପଢାପଢ଼ି କରେ। ଆଉ ଆସାଇନମେଣ୍ଟ୍ ବସିକି ଲେଖେ।
ଆସାଇନମେଣ୍ଟ୍ କଲେଜେରେ ତମେ ନିଜେ ଡିପୋଜିଟ୍ କରୁଚ ନା ପୋଷ୍ଟାଲରେ କରୁଚ?
ନାଇଁ ଡିପୋଜିଟି କରେ ଯାଇକି କଲେଜେରେ।
ଆସାଇନମେଣ୍ଟ୍ କଣ କେତେ ମାର୍କ ରହୁଚି?
ସେଇଟା ତିରିିଶି ମାର୍କ।
ତିରିଶି ମାର୍କ ସବୁ ସବଜେକ୍ଟ ର ନା ଗୋଟେ ସବଜେକ୍ଟ?
ହଁ ସବୁ ସବଜେକ୍ଟ?
ହୁଁ।
ଦେଖିବାକୁ ପଡ଼ୁଚିହେନ୍ତି ଦୁଇଶହ ଟା।
ଦୁଇଶହ ପେଜ ଦୁଇଶହ ପେଜ ଲେଖିବାକୁ ପଡ଼ୁଚି। ଗୋ ଗୋଟେ ପେପରରେ କେତେ ପେଜର?
ଗୋଟେ ପେ ପରରେ ଦୁଇଶଟା।
ନାଇଁ ନାଇଁ ମୁଁ କହିବା ଗୋ ଗୋଟେ ପେପର କେତେ ପେଜେ ଲଖୁଚ ଆସାନମେଣ୍ଟ?
ଉଁ ଦୁଇଶଟା ଲେଖିବାକୁ ପଡ଼ୁଚି।
ମାନେ ଗୋଟେ ପେପର ତିରିଶି ମାର୍କ ଦୁଇଶ
ଗୋଟେ ଗୋଟେ କଣ କହିଲ ଗୋଟେ ଗୋଟେ ୱାନ୍ ଟୁ ହେଇକି ଦୁଇଶହ ଟା ହିଁ ଆସୁଚି।
ହଁ ଦୁଇ ଦୁଇ ଶହ ଟା କେନ୍ତେ କେତେ ଲେଖୁଛ ମ ଏତେ?
ହେମିତି ବି ହଉଚି ମୁଁ ତ କାନ୍ଦି ପ
ନା ନା ନା ତିରିଶି ମାର୍କ ପାଇଁ ଦୁଇଶହ ପେଜେ ଲେଖୁଚ?
ହଁ ସେମିତି ହିଁ ଦଉଛନ୍ତି।
ମୁଁ ଆସାଇନିମେଣ୍ଟ ଲେଖେ ଦଶ ପନ୍ଦର ପେଜେ ନା ଦୁଇ ଶହ ପେଜେ ହେଲାଆସିକି କଣ ଅଳପ ହେଲାଣି?
ହେଇଟା କଲେଜେ ରେ ହଉଥିଲା ଏବେ ଇନ୍ତି ଇଗନୋରେ ହଉଛି ପରା।
ଏତେ କଣ?
ହଁ ହଉ ସେମିତି ମୁଁ ତ କାନ୍ଦି ପକଉଚି ଦିଦିକି କହିଲି ଦିଦି ଏତେ ମୁଁ ଲେଖିପାଇବିନି, ଦିଦି କହିଲା ଲେଖିବା ପଡିବ ନହରେ ପଢୁଛୁ କଁ ପାଇଁ
ଦୁଇଶ ପେଜ ହେଲା ସେ ହାତ ଫାତ ଆଉ ପେନ୍ ହବନି - ମିଶିକି ଦି ଚାରିଜଣ ଲେଖିଦଉନ ନହେଲେ ମିଶିକି ଦି ଚାରିଜଣ ଲେଖିଦଉନ, ମିଶିକି ଦି ଚାରିଜଣ ଲେଖିଦଉନ
ହଁ ମୁଁ ଯଦି କହିଲି କାନାରେ ଯୋଉ ସାଙ୍ଗସାଥି କି କିଏ ଅଛନ୍ତି ନା କ୍ଷୀ ଦେବେ ସେ କହିଲେ ନାଁ ନିଜ ଅକ୍ଷର ନିଜେ ଲେଖି -
ନା ମ ଲେଖିଲେ ଚଳିବ ହେଇଟା କିଏ କହିଲା ବା ହେଟା
ନ ତ ମନା କରୁସନ୍ତି ଦି ବିି ସାଙ୍ଗସାଥି ପଚାରି ମନା କରୁସନ୍ତି
ପଲେ ଚଳୁଚି ତ
ନା ଅଲଗା ମାନେ ତମର ମୋର ଯଦି ଅଲଗା ହା ମାନେ ଦେଖିଲେ ବି ମାନେ ଅକ୍ଷର ଯଦି ମିଶ ମିସିବ ନହରେ ହବନି ମୁଁ ତ କାନ୍ଦି ପକଉଚି ବସିକି କହଲି ଏତେ ପାଠ ମୋ ମୁଣ୍ଡ କଣ ହେଇଯାଉଚି ଏତେ ଲେଖି ଲେଖି
ହୁଁ
ତମର କେତେ ଲେଖ?
ଆମର ଏଇ ଦଶ ପେଜ ପନ୍ଦର ପେଜ ଆଭରେଜ ନା ଆଉ ଏତେ କଣ
ହଁ ଏତିକି ହେଲେ ବି ଠିକ୍ କଲେଜରେ ଆମର ଦି ତିନିଟା ପେଜ ଲେଖିବାକୁ ପଡ଼ୁଚି ଆସାଇନମେଣ୍ଟ ମୁଁ କହିଲି ଯାହା ହଉ ହେତିକି ଲେଖନ୍ତି, କଣ କହିଲ
ହାଲୋ ହୁଁ ହଁ ହଉ, କଣ ଖାଇବ କହୁଚି?
ୟାର ପବନ କେମିତି ହଉଚି?
ନା ମ ଖରା ରହୁଚି ଜୋରରେ ଆଉ
ତାର ପବନ ହଉନି ୟହାର ବି ପବନ ହଉନି ଖାଲି ରଜ ପାଗ ଦେଇଚି ଆଉ
ଉଁ ଉଁ ତମର ସେପଟେ ଭଲ ଭାଗ ଦେଇଚି ମୁ ଦେଖୁଥିଲି ଏଇ ଯଉ ବରୁଣେଇ ମନ୍ଦିରଟି କଣ ପ୍ରୋଗ୍ରାମ ଚାଲିଚି ତ -
କଣ କହିଲ?
ବରୁଣେଇ ମନ୍ଦିରଟି ଭଲ ପ୍ରୋଗ୍ରାମ ଚାଲିଚି ତ
ହଁ ମୁଁ ତ ଯାଇନି ଗାଁକୁ ଆଉ
ନା ନା ନା ବରୁଣେଇ ମନ୍ଦିର ଭୁବନେଶ୍ଵର
ହଁ ମତେ ମୁଁ ତ ଜାଣିି ନେଇ
ଇନଷ୍ଟାରେ ମୁଁ ଦେଖିଥିଲି ଯେ -
ଆଉ କେବେ ବୁଲି ଆସିଛ?
ନା ମ ଭୁବନେଶ୍ୱର ଏତେ ଆଟ କାଇଁ ବୁଲିଯିବି କହିଲ
ଖାଲି ଫୋନରେ ହିଁ ଦେଖିବାକୁ ପଡୁଚି ନହରେ ଆଉ କିଛି ନାହିଁ
ହଉ ରଖୁଚି -
ହଉ ହଉ